ଫୁଲ ଫିଲ୍ ହେବା ପାଇଁ କେତେ ଦିନ ଲାଗିଲା ଲ ଆଜିକୁ?
ହଁ ଯାହା ହେଇଯାଇଥାନ୍ତା। ଅଞ୍ଜଳି ସହିତ ସମାନ ମର ଏଇ ଦି ଦିନ ପୂର୍ବରୁ ହେଇ ଯାଇଥାନ୍ତା। କିନ୍ତୁ ମୁଁ ଦିଦି ଘରକୁ ଗଲି ନା। ବର୍ଷା ମଝିରେ ସିରିଏସ୍ ଚାଲା, ଜର ସେବେ ଜଉ। ଦି ଦିନ ପୂର୍ବରୁ ଦି ତିନି ଦିନ ପୂର୍ବରୁ ତାପରେ କଣ? ଜୋରସୋ ବରଷା ହେଲା। ଲା-ଲା-ଲାଇନ୍ ତାପରେ ଲାଇନ୍ ରହିଲାନି ନେଟୱାର୍କ ପାଇଲାନି।
ହୁଁ ହୁଁ। ସେଥିପାଇଁ।
ହୁଁ।
ହଁ, ହଉ ହ ଆଜି ହେଇଯିବ ତାହେଲେ।
ଆମେ କରିଛୁ। ଦିଦି କେବେଠୁ କହିବି? ଆମେ କରିଛୁ? ପନ୍ଦର ତାରିଖରଠୁ ନା ଷୁହଳ ତାରିଖ ହେମିତି ହେବେଠୁ କରିଛୁ।
ଆଛା ଆଚ୍ଛା।
ଆଉ ଦିନେ ଦି ଦିନରେ କିଏ ଦିଦି ଖାଲି କିଏ କାହାକୁ ଏତେ ଫୋନ କରିଦବ କୁହ?
ହଁ ସେଇ ତ ଟିଏ କଥା।
ହୁଁ।
ହୁଁ। ଆଉ କଣ ଏବେ ଖାଇଲ?
ହୁଁ, ଭାତ ଆଉ ଆଳୁ ଭରତା ଖାଇଥିଲି। ଯାହା ହେବେ ଆଉ ଖାଇବିନି ତିନିଟା ବେଳେ ଖାଇବି। ନାଆଁ।
ହୁଁ। ହେଲେ ହଁ ଲୋ! ଏବେ ଜଷ୍ଟ ତ ସହିତ କଥ ଥାାଇଇି ଖାଇଲେ ବା ଫାଷ୍ଟ ଆଁ ଏଇ ଫୁଲକୋବି ଆଳୁ ତରକାରୀ ଭାତ। ତାପରେ, ଏମିତିହିଁ ଆଉ ସେ ଯାଆଳା କଦଳୀ ଭର୍ତ୍ତା ହେଇ ଛି ଯେ ଆମେ ଖାଇବୁନି।
ହୁଁ ହୁଁ
ବାବା ଆଗା ଖାଇଵେ।
ହୁଁ କେତେଟା କେତେଟା ରୁଟି ଖାଇଲ?
ରୁଟି ଯ ମୁଁ ଦିଟା କେବେେକିନ୍ତି ତିନି ଚାରିଟା ବି ଖାଇଦିଏ, ଭୋକ ହେଲେ
ହୁଁ ହୁଁ, ମୁଁ ବି ଦେଖ ସେ ଦିଟା ତିନିଟା ହେମତି ଆଉ
ହଁ
ଭଲ ଆଇଟମ୍ ହେଇଥିବ ଭୋକ ଭୋକ ଟିକେ ହଉଥିବ ଖାଇଦେବି।
ହଁ ସେଇଆ ବା ସାଇକିଲିଂ କରି ଗଲା ଆଡ଼ୁ ତ ମୋତେ ଭୋକ ଲାଗିଯାଉଛି ଆଉ। ହୁଁ। ବାବା ହେଲେ ଏବେ ଝୁଡ଼ୁଙ୍ଗ ଭଜା ଖାଇବେ ବୋଲି କାଟୁଛନ୍ତି। ସେଇ ଖାଇବେ ଆଉ ଯାଇ ହୋ
ଆଉ ତମେ ପରେ କଣ ଖାଇକି ଯିବ ଟିଉସନ୍?
ହୁଁ ହୁଁ କଣ କହିଲୁ?
ଟିଉସନ୍ କଣ ଖାଇକି ଯିବ?
ଟ୍ୟୁସନ୍ ଏ- ଯଦି ଅଧିକ ଭୋକ ହବ ଭାତ୍ ଟିକେ ଖାଇଦେବି ନହେଲେ ଏମିତି କଣ୍ ଟିକେ ପାଟିରେ ମାରିଦେଇକି ପଳଉଛି ଆଉ। ଯଦି କଣ ଥିବ ବୋଲେ, ନହେଲେ ତ ନାଇଁ ମୁଁ ସେମିତି ପଳାଏ।
ଆଉ ଅଞ୍ଜଳି କଣ କରୁଛି?
ତ କୋଉ କୋଉ ସାଙ୍ଗମାନଙ୍କ ସହିତ ଗପୁଥିଲା ଏବେ ବାବାଙ୍କ ସହିତ ଗପୁଛି।
ହଁ ହଁ।
ହମ୍- ତମମାନଙ୍କର ତ ଦିନ ରାତି ଗପ ଚାଲିଥାଉଛି ଆଉ।
ହଁ ଆମେ ଆରମ୍ଭ କଲୁ ଆମର କଥା କହିଲେ ଦିଦି ଘଣ୍ଟା ଟେ।
ହଁ କଣ ଏମିତି ଗପି ଥାଉଛ କେଜାଣ ଲୋ ମା।
କଥା, କଥା ହେଲେ ଦିଦି କଥା ସରୁନି।
ସେଇଟା ଜାଣିବା କଥା।
ହୁଁ।
ଆଉ ଆଉ କିଛି କଣ ଆଣଲୁ ? ତ ବନେଇଲ ନା ଆଉ କିଛି ବନେଇନ ଏବେ ରୋଷେଇ?
ହଁ ଦିଦି ମୋ ସାଙ୍ଗ ଗୁଡେ ଯୋଉ ସମ୍ବାଦ ପେପର ପଢୁଛି ଆଉ- ଆଉ ଗୋଟେ ସାଙ୍ଗକୁ ଶୁଣଉଛି। ହୁ ହୁ ହମ୍। ହଁ ନିଅ ଶୁଣ ଦିଦି ମୁଁ ବି ଗୋଟେ ଖାତା ଆଣିଯିବି ପଢ଼ିବି ତମେ ଶୁଣୁଥାଅ।
କଣ ବୋଲି?
କଣ ଗୋଟେ ପଢ଼ିଦେବା ଶୁଣିଦେବା ଆଉ କଣ।
ହଁ ଠିକ୍ ଅଛି।
ମୁଁ ଗାଧେଇନି ଜାଣିଛ ତ?
ହେଁ ତୁ ସେଇ ଛବିଶ ଟା କଲ ସାରିବା ଭିତର ପାଇଁ
ନାଇଁ ନାଇଁ ଏମତି ନାଇଁ ମୁଁ କେବେ ତିନିଟାରେ ଗାଧେ, କେବେ ଚାରିଟାରେ ଗାଧେ। କେବେ ବାରଟାରେ ଗାଧେ କେବେ ଘଣ୍ଟେରେ ଗାଧେ କେବେ ଏଗାର ଟା ହଁ।
ତୁ ଯା ହଉ ପୂଜା ପୂଜି କରୁନ କିରେ ତମେମାନେ?
ହୁମ୍। ତମେ କରୁଛ?
ନାଇଁ ଲ ବୋଉ ତ ସ ସକାଳୁ କରିଦଉଛି ଆଉ ଆମକୁ କରିବାକୁ ପଡ଼ୁନି। ହଁ।
ତୋ ସାଙ୍ଗ ଏନା ଆହୁରି କେହି ଖାଇନାହାନ୍ତି?
ଖାଇଲେଣି ମିଶିକି ଆମେ ଖାଉଥିଲୁ ସେତବେଳେ ମୁଁ କଥା ହେଇ-ହେଇ ଖାଉଥିଲି।
ହୁଁ-ହୁଁ ଆଉ ଏବେ କାହାକୁ ଭୋକ ହେଇନି। ଆଉ ଘଣ୍ଟାଟେ ଗଲେ ଖାଇବୁ ଆଉ ନାଇକି ଦିଟା ତିନିଟା ହେଲେ ହୁଁ।
ହେଲେ ତୋର ଆଗ ହେଲେ ମୋତେ ତୁ ହେଲ୍ପ କରିବୁ ମୋର ଟାର୍ଗେଟ୍। ଫିଲପ୍ କରିବାରେ ହା ଟିକେ ବେଶୀ ବିଜି ଚାଲିବି ଲୋ ମତେ ଜମା ସମୟ ହବନି କଣ କହିଲୁ କଲେଜ ଫାଷ୍ଟ ସକ ସକାଳୁ ଯିବି ଟ୍ୟୁସନ ଘଣ୍ଟାଟେ ସାରିକି ଆଇବି ନଅ ଟା ରୁ
ସକାଳେ କୋଉଠୁକୁ ଯିବ?
ଏଇ ପିଅନପଡା କାଳୀ ମନ୍ଦିର।
ହଁ ହଁ ସକାଳେ ଗୋଟ୍ ଆଉ ସନ୍ଧ୍ୟାରେ ଦିଟା କରୁଚୁ?
ହଁ ଏବେ ଦିଟା କରୁଛି ଆଗରୁ ତିନିଟା କରିଥିଲେ ଯେ ହେ ଗୋଟେ କୁ ଛାଡଦେଲି ମାନେ ବେଶ ଶୀ ବିଜାର୍ ଲାଗିଲା ହୁଁ।
ତନୁ
ହାଁ ନାଇଁ ଯାଇନାହାନ୍ତି। ଯେ ସେ ପିଲା ଏ ଏବେ ଟିକେ ବେଶୀ ଚଗଲା ହଉଛି ପାଠ ପଢ଼ୁନି କହିକିନା କହିଲେ କି ଆକୁ ଏବେ ଟୁ ଉସନ ଦେବିନି। କିଛି ଦିନ ପରେ ହିଁ ତା ମାମା ଦେଖିଲେ ଦେଖ ଖିବେ ପଢେଇଲେ ପଢେଇବେ ନହେଲେ କଣ କରିବେ ଉଁ ଜାଣିନି ବଟ ଯଦି ଟ୍ୟୁସନ କଥା କହିବେ ବୋଲେ ମୁଁ କହିବି ହାଁ। ଏଇଠି କୋଉଠି କହିଲୁ ଆମର ଦିଅରଲ୍ଦି ଛକ ଯୋଉଠକୁ ମୁଁ ଯାଉଛି।
ଖ ହବ।
ହୁଁ।
କେତେ ଦଉଥିଲେ ପଇସା?
ହଁ ଦେବେ ପନ୍ଦରଶହ।
କେତେ ପଢୁଛି କି? ଓ ଟୁ ପଢୁଛି ହଁ ତାହେଲେ କଥା ହେଲେ ଟିକେ କ
ହୁଁ। ଯେ ତତେ ଅପୋଜିଟ ଡାଇରେକ୍ସନ ହେଇଯିବ ଏଇ ସା ଏପଟେ ଗୋଟେ ସେପଟେ ଗୋଟେ।
ହଁ ହଉ ଚଳିବ ସେଇଟା ଏଇଟା ସଭା ଲାଷ୍ଟ କରିଦେଲେ ହେଇଯିବ କଉ ସ୍ ସ୍କୁଲ୍ କି?
ତାର ଏବେ ଚେଞ୍ଜ କରୁଛନ୍ତି କେ ଭି।
ଓ କେ ଭି, କେ ଭି ରେ ତ ପାଠ ଏକା ନାଇଁ। ତାର ଚାର୍ ଟା ଭାଇ।
ହୁଁ ସେଇ, ତୁ ପଢଉଛୁ କି କଉ ଛୁଆ କୁ?
ହଁ ଏଇ ଦିନେଶ ଜ୍ବେଲର୍ସ ଘର ତାର କେ ଭି ଥିଲା ନା।
ଓହ ଆଚ୍ଛା ଆଚ୍ଛା ହଁ। ହୁଁ ପାଠ ବେଶୀ କିଛି ତାଙ୍କର ନାହିଁ ଯେ।
କେ ଭି ର ପାଠ ନାଇଁ ଏକା ଦିଦି।
ହଁ ହଁ।
ଏକରେ ଚାରିଟା ବହି, ତାପରେ ଦୁଇରେ ସେମାନଙ୍କୁ ପାଠ ପଢେଇବାକୁ ଏତେ ପଡୁନି, କାହିଁକି ନା ସେ ଭିତରୁ କ୍ୱଶ୍ଚିନ୍ ଆଁସର ରେ ସେଟା ଆସୁନି ତାଙ୍କର
ହଁ ତାଙ୍କର ଅଲଗା କଣ ଇଏ ରହୁଛି।
ହୁଁ।
ମୁଁ ତ ପଢେଇନି। ଏବେ ସିଏ ଚେଞ୍ଜ କରିଥିଲା ଏବେ ପଢୁଥିଲି ହେଏ ମୁଁ ଏବେ ଛାଡିଦେଇଛିି ମାନେ ବିରକ୍ତ ଲାଗିଲା। ଏଇଟା ସିଝା ବସେଇ ଦେ। ତାପରେ ଅ ଲଙ୍କା ଟିକେ ଦେଇ ସିଝା ବସେଇଦେ ତାପରେ କଡେଇରେ ତାକୁ, ଭଲ ଲାଗିବନି ସେମିତି। ଢାପିଦେ। ଡାଇରେକ୍ଟ ଭାଜିବ ବୋଲେ ଭାଜ ନୋହଲେ ନାଇ। ପ୍ରେସର ମାରଦେ। ଡାଇରେକ୍ଟ ପ୍ରେସର୍ ମାରିଦିଅ। ଖାଇଦିଅ। ନା ମ, ପାଣୀୟ ଗ୍ଲାସ ଟା। କଉଦ ପଡି। ଆଉ, ନା ସେଟା ସନ୍ତୁଳା ରେ ପକେଇଦେବା ନହଲେ। ଥାଉ ଆଉ ଏବେ କରନି ଏତିକି ତ ଅଛି ଆଉ ଖାଇବୁ ଆଉ ହଁ ମ ଦଉଛି ଦଉଛି, ଏ ଝୁଡୁଙ୍ଗ ଭାଜିବାକୁ ବସିଲେ ଯେ ହଁ ଆଉ ଏବେ କିଏ କରୁଛି ଅଛି ତ ତରକାରୀ ଆଉ ସେଇ କଦଳୀ ଖାଇବି କାକେ ଖାଉ ସେଇଟା ରାତିରେ ସନ୍ତୁଳାରେ ସନ୍ତୁଳା କଲେ ପକେଇଦବା ଏଇଟା
ହୁଁ
ଉଁ ହୁଁ।
ଦିନ ବେଳା ଶଉନୁ କି ଦିଦି?
ଶଉଛି ମୁଁ ମତେ ନହେଲେ ନିଦ ଲାଗୁଛି ହେଲା ପିଲା ମାନଙ୍କୁ ପଢେଇ ଗଲା ବେଳକୁ ଲାଗୁଛି ମୁଁ ପ୍ରାୟ ଶୋଇଥାଏ। ଶୋଇଛୁ ତୁ ବି? ହାଲୋ।
ଶଉଛି ଦିଦି ଶଉଛି ଶଉଛି।
ସେୟା ପା। ନ ସୋଇଲେ ତ ଇଏ ହଉନି ଆଉ। ମାନେ ଜମା ବଡି ଲୋଡ ହିଁ ନଉନି ଆଉ ଅଲ ତାଠୁ ଆଉ ମେ ନିଦ ଲାଗୁଥିବ। ଯାହା ହେଲେ ହେଲେ ଅଧଘଣ୍ଟା ବି ହଉ ପଛ ମୁଁ ଗଡିକି ଉଠିବାର ଅଛି।
ମତେ ବି ଦିଦି ଟିକେ ଶୋଇଲେ ଶାନ୍ତି ଲାଗୁଛି।
ହୁଁ। ଆଉ କାହା ସହିତ ଆଜି କଥା ହଉଥିଲୁ ପୁଅ ସହିତ କଥା ହଉଥିଲୁ?
ପ୍ରିୟଙ୍କା ସହିତ କଥା ହେଇ ହେଇନି ଦିଦି ସିଏ କୁଆଡେ ଗୋଟେ ଯାଇଛି ଆସିକି
ସେଇ ସିଏ ବୋଧେ ଅନଲାଇନ ହିଁ ନାହିଁ। ଯାହା ମୁଁ ସୌମ୍ୟା ଆଉ ୟା ସହିତ କଥା ହେଇଥିଲି କଲ୍ୟାଣୀ ସହିତ। କଲ୍ୟାଣୀ ସହିତ କାହା ସହିତ ତୁ କଥା ହଉଥିଲୁ ଛବିଶ ଟା ହେଲା?
ମୁଁ ଆଜି ଦିନରେ ଛବିଶ ଟା କିଏ ମୁଁ ଆଜି ଦିନରେ ଖାଲି ଅଞ୍ଜଳି ସହିତ କଥା
ହୁଁ ହୁଁ।
ଆଉ ତମ ସହିତ। ନହେଲେ ଟୋଟାଲ ମୋର ଛବିଶ ଟା ହେଇଛି।
ଓହୋ। ମୁଁ ଯାହା କଲ୍ୟାଣୀ ସହିତ ଗୋଟେ କଥା ହେଇଛି। ସୁମି ସହିତ ଗୋଟେ। ତୋ ସହିତ ଗୋଟେ।
ହୁଁ ହୁଁ।
ତୋ ସହିତ ଗୋଟେ ନାଇଁ ତ ଦି ତିନିଟା ହେଇଗଲେ
କେତେ ହଁ ବହୁତ ହେଇଗଲାଣି।
ନା କେତଟା ନମୁ?
ହଁ ଯାହାବି ହଉ ଜିଏବି ଜଣକୁ ପକଉ? ଯିଏ ବି ଜଣଙ୍କୁ ଫୋନ କହିଲେ ସିଏ ଆସି ପା ପାଇବ। ମାମାମ ସରି ସରି ଦିଦି ସରି।
ଏ
ହେ ହେ। ଲାଇନ ଅଛି ନା ନାଇଁ ତମର?
କଣ ହାଲଚାଲ ଖବର ଦେହ ହାତ ସବୁ ଠିକ ଚାଲିଛି? ଅଛି ଅଛି ଥାଇକି ବି ଲାଭ ନାହିଁ। ଗରମ ଏମିତି ହଉଛି ଯେ ଫେନ୍ ବି ପାଉନି।
ହୁଁ।
ହୁଁ ହଉ ହଁ ମୁଁ ରଖୁଛି। କଲ୍ କରୁଛି। ହଁ ହଁ ରହ କାଟିକି କରୁଛି ହଁ ମୁଁ।
ନାଇଁ ମୁଁ ଟିକେ ପରେ ଫୋନ କରିବି ତମରୁ ହେଲା ମୁଁ ମେସେଜ କରିବି ତମେ କରିବ।
ହଉ ଠିକ ହଉ ତୁ ବି କର କିଛି କଥା ନାଇଁ। ଫ୍ରି ହେଲେ କରିବି। ହଉ ବାଏ ହୁଁ।
ହୁଁ।